ହୁଁ।
ଅଛିିତ କହିଲା।
ହ୍ୟାଲୋ।
ହ୍ୟାଲୋ।
ହଁ।
ନା ତ ଏଇଟା
ହଁ କେମିତି ଗୋଟେ ହେଲା ତ।
ଆମ ଘରେ ବି ଏମତି ମାଗୁର ହୁଏ, ମାନେ ଲାଗିବନି ଜମା, ଲାଗିବନି ତାପରେ ଆଉଥରେ ଅଧଘଣ୍ଟା ଦି ଘଣ୍ଟା ପରେ ଗଲେ ଲାଗେ
ହୁଁ କଣ କରୁଛ?
ଟିକେ ରୋଡ ଆଡେ ଯାଇଥିଲି ଦ ମାଛେର ଆଡେ, ପିଲା ମାନେ ଆସିଲେ ସ୍କୁଲରୁ ତ
ଆଉ ସନ୍ଧ୍ୟାବେେଳେ କଣ ଟିଫନ୍?
ସନ୍ଧ୍ୟା ଆଡକୁୁ ସେ ଅଛି ତ ମୁଗ କାଲିର କରିଥିଲୁ ମୁଗ ପିଠା ଯେ
ମୁଗ ପିଠା କେମିତି ହୁଏ?
ହଁ କଞ୍ଚା କଞ୍ଚା ମୁଗ ଯାଇ ନୁହଁ କି?
ହୁଁ।
ତାଙ୍କ ମୁକ ତ ଏଇଟା। ବତୁରେଇ କି ତାକୁ ଯେମତି ବିରି ପେଶନ୍ତି ହେମତି ପେଶିକି ସେଇଟା ହଁ ତାପରେ ସେଇଥିରେ ପିଆଜ କଞ୍ଚ୍ ଆଉ ଭୃସଙ୍ଗ ଯାହା ବି ପକେଇବ ତମେ।
ହୁଁ।
ସେମିତି ପକେଇକି ପିଠା କଲା ପରିକା ଛୋଟ ଛୋଟ ଯୋଉ କରନ୍ତିନେଇ।
ହଁ ମାନେ ଛୋଟ ଛୋଟ ବରା ଟାଇପ୍ ର ଯୋଉ।
ହଁ ମାଡ଼ ଗୋଡ଼ ହୁଅନି କହୁଛି। ଅଣ୍ଡା ଆମଲେଟ୍ କଲେ ଖାଇବ ନା ଭୁଜିଆ? ଭୁଜିଆ କରିଦେବି? ହଉ। ମାଡ଼ ଗୋଡ଼ ହୁଅନି ମୁଁ କରୁଚି। ହେମିତି ତାପରେ ସେଇଥିରେ ପିଆଜ କଞ୍ଚାଲଙ୍କା ଯାହା ବି ପକେଇବ ତମେ ପକେଇକି ଛୋଟ ଛୋଟ ବରା ପରିିକା ଯୋଉ କରି ଖାଆନ୍ତି ହେମିତି ଆଉ।
ହୁଁ। ଆଉ କଣ ସବୁ ରୋଷେଇ ଆସଚି?
ରୋଷେଇ ସବୁ ଶିଖିଛି।
ମୋତେ ଏଇ ପିଠା କିଛି ତିଆରି ଆସିନି।
ମତେ ପିଠା ଆସିଚି ସବୁ ମ ତାନେ ସବୁ ସବୁ ମାନେ କାକେରା ବରା ଇଟିଲି ଆଉ ଏମିତି ମୁଗ ପିଠା ଏଗୁଡ଼ା ଚନ୍ଦ୍ରକାନ୍ତି।
ଚନ୍ଦ୍ରକାନ୍ତି କଣ?
ସେ ମୁଁ କରେ।
ଅଁ ଆମ ଆଡ଼େ ଏରା କାଇଁ ନାହିଁ।
ମାନେ ମୁଗ ଯେମିତି ପେଶିକି ତାକୁ ମୁଗଟା ପେଶିକି ସେଇଟା ପାଣି ଦେ ଏ ସେଇ ମାନେ ପାଣି କରିକି ପୁରା ତାକୁ ପେଶିବ।
ହୁଁ।
ପେଶି ଦେଇକି ସେଇଟା କରିବ। ସେଇଥିରେ
ଆଉ ପୋଡ଼ ପିଠା ଆସଚି?
ନାଁ।
ମତେ ବି ସେଇ ପୋଡ଼ପିଠା ଆସିନି।
ମାନେ ଜାଣିଚି ପ୍ରସେସ୍ ଜାଣିଚି। ପ୍ରୋସେସ୍ ଟା ଜାଣିଚି ଯେ କିନ୍ତୁ ମୁଁ କରିନି କେତଳେ। ଆଉ ସବୁ କଣ ଏ ଚନ୍ଦ୍ରକାନ୍ତିଟା କହୁଥିଲି ନାଁ ସେଟା ଆଁ କରିକି ତାପରେ ସେଥିରେ ଯେମିତି ଜନ୍ତୁଣି କରନ୍ତିନି
ହୁଁ।
ସେମତି ଜନ୍ତୁଣି କରିକି ତାକୁ ସେମତି ଜ ପୁରା ପୁରା ବହଳିଆ କରିକି ତାକୁ ଜତି ଦବ ଆଉ ପୁରା ପିଠା ଟାଇପ୍ ର ଆଉ ଜନ୍ତି ଜନ୍ତୁଣିଟା।
ହୁଁ।
ଜନ୍ତୁଣି କଲା ପରେ ସେଇଟା ଦେଖିବ ମାନେ ପୁରା ତେ ସେତେ ବି ଟାଣ କରିବନି ଟିକେ ନର୍ମାଲ୍ ରଖିକି ତାକୁ ଜନ୍ତୁଣି କରିଦବ ତାପରେ ହେଇଟା ଗୋଟେ ବଡ଼ ଥାଳିରେ ଘିଅ ମାରିକି ସେଟା ପୁରା ଏମତି ଉଁ କେକସ୍ ସାଇଜର ଯୋଉ ସରୁ କେକ୍ ସାଇଜର ନୁହେଁ କି।
ହୁଁ।
ଖୋଲିଛି ବା ହୁଁ ସୀତ ଲାଗେ
ଆଉ କଉ କଉ ଜାଗା ବୁଲିଲଣି ଦଶପଲାରେ?
ଦଶପଲାରେ ସବୁ ବୁଲି ଦେଇଚି।
ତମ ସେପଟେ ଗୋଟେ କଣ ଅଛି ମହାବୀର ଖୋଲ
ହଁ ଆସିନ କେବେ କି।
ନା ସେ ଜାଗାଟା ମାନେ କେମିତି କଣ।
ସେଇଟା ମହାବିରି ମନ୍ଦିରଟା ମ ମାନେ ସେଇଠି କଣ ଏଇ ଯଉ ବାଘ, ଭାଲୁ ଚିତ୍ର ମୂ ତ୍ତି ହେଇଛି ସବୁ ଛୋଟ ଛୋଟ। ଗୋଟେ ବଡ ହନୁମାନ ଗୋଟେ ବଡ ପୁରା ବଡଟେ ହନୁମାନ ମୂର୍ତ୍ତି ହେଇଚି।
ହଁ।
ଆଉ ଉପରକୁ ଏବେ ପାହାଡ ଉପରେ ଆ‌ ଆକଚୁଆଲି ସେଟା ଖୋଲ ମହାବୀର ସେଟା ପାହାଡ ଉପରେ ଏକ୍ଟୁଆଲୀ ଠାକୁର କିନ୍ତୁ ପାହାଡ଼ ମାନେ ସେ ପାହାଡ ତଳୁ ତଳୁ ହେଇକି ଭିତରେ ଗୋଟେ ପଥର ଲେଖେ ବାହାରିଛି ଠାକୁର ଗୋଟେ‌ ସେଇଟା ମାନେ ଭିତରେ ସେଇଟା ହିଁ ଠାକୁରଙ୍କୁ ପୂଜା କରାହଉଚି ସେଇଟା ଆଉ। ମାନେ ପାହାଡ ଭିତରେ ହେଇଟା ଅଛି ଗୋଟେ ଆଉ।
ଆଉ ଅଛି ଗୋଟେ କଣ ଭୀମ୍ରା ମୁଣ୍ଡିଆ
ଭିମରା ଆମର ଖମଟି ସାହି ରେ
ମାନେ ସେଇ ଜାଗାରେ କଣ ହେଇଥିଲା?
ସେଇଠି କଣ ଆମେ ସେମାନେ ଆମ ଲୋକ କହିବା କଥା ଯେ ସେଠି ଯୋଉ ଭୀମ ସେଥିରେ ଯୋଉ ଆସିଥିଲେ କଣ ଭୀମ ଏଇଠି ପାଦ ପକେଇଥିଲା ଥରେ ଏଇଠି ତାଙ୍କ ପାଦ ଚିହ୍ନ ଅଛି ତମ ମଣିଭଦ୍ରା ସେପଟେ ନାହିଁ କି
କଣ କହିଲ?
ମଣିଭଦ୍ରା ପାହାଡ଼
କଉଁଠି?
ଏ ସେଇ ଯଉ ଗଣିଆ ନା କଳାପଟ ପଟେ ନାହିଁ ମଣିଭଦ୍ରା।
ନା ମୁ ଜାଣିନି।
ମଣିଭଦ୍ରା ପାହାଡ ସେଇଠି ତାଙ୍କ ଆଣ୍ଠୁ ଚିହ୍ନ ଅଛି। କିନ୍ତୁ ସେଇଟା ସେତେ ଚଢନ୍ତିନି ବୋଧେ ଆମର ଏଠି ଭୀମରାକୁ ଆମେ ଚଢିକି ଯାଉଚୀ ଉପରକୁ।
ହଁ ସେଠି ଯାତ୍ରା ହୁଏ ବା।
କଣ କରିବ ଏଇଠିକି ଆଣି ଖା ଭାଇ ପାଖକୁ ଯାନା ସେ ମାଡ ଗୋଡ ତ ହେଇଠି ଯାତ୍ରା ହଉଚି ମ ଭୀମରା ଯାତ୍ରା ହଉ ଯେଉ ଉପରକୁ ଆମେ ସବୁ ଚଢିକି ଯାଉଛ ଉପରକୁ।
ହଁ ଦିଦି ବି ମତେ କେତଥର କଇଲାଣି କଇ‌ଲା ଆସେ ସେଠି ଭୀମରାମୁଣ୍ଡିଆ ଯିବା ମହାବିିରି ଖୋଲଗା ଯିବା।
ସିଏ ତମ ଦିଦି ଆସିଥିଲେ କି ଭୀମରା?
ହଁ ସେ ଯାଇଚି ବୋଧେ।
ନାଇଁ ସେ ମତେ କହୁଥିଲେ ମହାବୀର ଖୋଲ ହରିକା ଯାଇଛନ୍ତି ଭୀମରା କଥା ମୁଁ ପଚାରିନି।
କେଜାଣି ଯାଇଛି କି ନାହିଁ କହିଲା ତୁ ଆସେ ଯିବା ଆଉ।
ହଁ ଭଲ ଜାଗାଟା ଏବେ ସେଇଠି କଲ୍ୟାଣ ମଣ୍ଡପ ହରିକା ମାନେ ବାହାଘର ପାଇଁ ମଣ୍ଡପ ହରିକା ସବୁ କରିଛନ୍ତି। ମୟୂର ତିନି ଚାରିଟା ଆଣିଛନ୍ତି ରଖିଛନ୍ତି ହେଇଠି।
ଆଉ ଆମ ଏପଟ ଲାଇନ ଜାଗା ତମେ କଣ ବୁଲିଛ ସବୁ ଖୋର୍ଦ୍ଧା ଭୁବନେଶ୍ଵର ଲାଇନ।
ହଁ ଭୁବନେଶ୍ୱରରେ ବି ମୁଁ କିଛିି ଜିନିଷ ଆଜି ଯାଇ ଦେଖିନି ଯାଉଛି ସତ ସବୁ ବେଳେ କିନ୍ତୁ କୁଆଡ଼େ କିି ବୁଲିନି। ମୁଁ ଆଜି କେବଳ ଦେଖିଛି ଧଉଳି ଆଉ କିଛି ଦେଖିନି ଭୁବନେଶ୍ଵରରେ। ମୁଁ ଆଜିଯାଏଁ ଭୁବନେଶ୍ୱର ରାମ ମନ୍ଦିର ବି ଦେଖିନି।
ହଁ ସେଠି ରାମ ମନ୍ଦିର ଇସ୍କନ ବଢିଆ ବଢିଆ ସବୁ ମନ୍ଦିର ଅଛି ଲିଙ୍ଗରାଜ ମନ୍ଦିର।
ଇସ୍କନ ବି ମୁଁ ଯାଇନି ଆଜିଯାଏଁ ଲିଙ୍ଗରାଜ ବି ମୁ ଆଜି ଯାଏ ଯାଇନି।
ରାଜାରାଣୀ ମନ୍ଦିର।
ଅଛି ଯେ ମୁଁ ଖାଲି ଯାଇଛି ଧଉଳିକୁୁ ଯାଇଛି ଆଉ କୁଆଡେ ଯାଇନି।
ହୁଁଉ
ଥରେ ଦି ତିନି ଥର ଯାଇଛି ତ ଧଉଳି ହିଁ ଆଉ କୁଆଡ଼େ ଯାଇନି ଲିଙ୍ଗରାଜ ବଧେ ଯାଇଥିବି ଛୋଟ ବେଳେ ଆଉ ମନେ ନାହିଁ।
ଆଉ ସମ୍ବଲପୁର ଯାଇଛ ଯୋଉ ଘଣ୍ଟେଶ୍ଵରୀ?
ହଁ ସମ୍ବଲପୁରରେ ଏବେ ପ୍ଲସ୍ ଥ୍ରି ଟାଇମ୍ ରେ ସେକେଣ୍ଡ ଇୟରରେ ଯୋଉ ଯାଆନ୍ତି ଟୁୁରରିଷ୍ଟ ଯାଇନଥିଲୁ କି ସିତ ଦିନେ।
ହଁ।
ସମ୍ବଲପୁର ଯାଇଥିଲୁ ସେଇଠି ଆଗ ହୁମା
ହଁ ସେଇଠି ସେଇଠି ହଁ ଗୋଟେ ସ୍ତ୍ରୀ ଲୋକ ଗୋଟେ ମାଛ କାଟିକି ଯୋଉ ପଥର ହେଇ ଯାଇଥିବ।
ହଁ ହଁ ହୁମା ହୁମାରେ ହୁମା ଯାଇଥିଲୁ ତାପରେ‌ ସେଇଠୁ ଘଣ୍ଟେଶ୍ୱରି, ଚିପିଲିମା ଏ ସରି ଘଣ୍ଟେଶ୍ଵର ଯୋଉଟା ଚିପଲିମା ସେଇଟା। ଆଉ ତାପରେ ଆଉ ଗୋଟେ ସେଇଟା କଣ ଯଉ ଗ୍ରାମ ଦିଟାଙ୍କ।
ହଁ ହଁ ବଆଉ ଘଟ ଘଟଗାଁ ଯାଇଛ?
ହଁ ଘଟଗାଁ ଯାଇଛି ସାନ ଭାଗରା, ବଡଭାଗରା। ସେପଟେ ତ? ହଁ ତାରା ଏଇ ଗଞ୍ଜାମ ହଁ ଯାଇଛି ତାରା ତାରିଣୀ ଯାଇଛି।
ମୁଁ ଯାଇନି ମୁଁ ସମ୍ବଲପୁର ଯାଇନି ଘଟଗାଁ ଯାଇନି।
ହିଁ ହିଁ ହଉ ଯୋଉରା ଯାଇନ ହେରା ମୋତେ କହୁଛ ମୁଁ ଯାଇ ମୁଁ ଭାବିଲି ହଁ ଯାଇଛି ମୁଁ ଓଡିଶାର ପ୍ରାୟ ସବୁ ଜାଗା ବୁଲିଛି ବାଲେଶ୍ଵର, ଭଦ୍ରକ। ସବୁଆଡେ ଯାଇଛି ସବୁ ବୁଲି ଯାଇଛି ସବୁ ଅଷ୍ଟମ କ୍ଳାସ ପୂର୍ବରୁ ସବୁ ବୁଲି ଯାଇଛି। ଏବେ ଖାଲି ପ୍ଲସ ଟୁ ଟାଇମ ରେ ପ୍ଲ ଟୁରେ ଯାଇନି କୋଚିଙ୍ଗ ଟୋଟାଲ ଯାଇନି ଟୁରିଷ୍ଟ ତାରେ ପ୍ଲସ ଥ୍ରୀରେ ବି ଇଛା ନଥିଲା ଯୋଉ ଜାଗା ଗୁଡା ଦେ ଖିଛି ପୁଣି ସେତେବେଳେ ଛୋଟ ମାନେ ସପ୍ତମ, ଅଷ୍ଟମ କ୍ଲାସରେ ଦେଖିଥିଲି। ତାପରେ ଏବେ ବଡ ହେଲିଣିି ଏବେ ତାର ଅଲଗା ସବୁ ହେଇଯିବନି ନା ସବୁ।
ସବୁ ବର୍ଷକୁୁ ବର୍ଷ ସବୁ ଡେଭଲପମେଣ୍ଟ ହଉଛି।
ହଁ ହେଇଥିପାଇଁ ଏଇ ବର୍ଷ ସାଙ୍ଗମାନଙ୍କ ସାଙ୍ଗେ ପୁଣି ଘର ଲୋକଙ୍କ ସାଙ୍ଗେ ଯିବା ଅଲଗା ସାଙ୍ଗମାନଙ୍କ ସହ ଯିବା ଅଲଗା।
ହଁ ହଁ ବାସ୍।
ସେଇଥିପାଇଁ ସାଙ୍ଗମାନେ ସବୁ ବାଧ୍ୟ କଲେ କହିଲି ଯୋଟା ତିନି ଚାରିଥ ଦେଖିଲିଣି ସେଇ ଜାଗା ଗୁଡାକ। ପୁଣି କେତେ ଦେଖିବୁ। ପୁରୀ ଯୋଉ ଏଗୁଡାକ ମୁଁ କହିଲି ନାଇଁ ଯିବିନି ଫାଷ୍ଟ ଥର ଗଲେ ଫାଷ୍ଟ ଥର ଆମର ଟ୍ୟୁସନ ଥିଲା ଏଇ କଲେଜ ପିଲା ଯାଇଥିଲେ ଭୁବନେଶ୍ଵର କ ପୁରୀ ଲାଇନ ଆଉ ପୁରୀ ଭୁବନେଶ୍ୱର ସେ ଯୋଉ ନନ୍ଦନ କାନନ ଏପଟ ସବୁ ବୁଲି ଆସିଲେ ମୁଁ କହିଲି ମୁଁ ଯୋଉରା ଦେଖିଛି ଭୁବନେଶ୍ବର ଜାଗା ମୁ ଯି ବିନି ବୋଲି ତାପରେ ସେକେଣ୍ଡିୟରରେ
ଉ ମତେ କିନ୍ତୁ ପୁରୀ ଯେତେ ଥର ଡାକ ମୁଁ ସେତେ ଥର ଯିବି।
ହ ଯାଇଚି କିନ୍ତୁ ସାଙ୍ଗମାନଙ୍କ ସହ ଯିବାଟା ଅଲଗା ଆମେ ଯୋଉ ଥରେ ଯାଇଥିଲୁ ରହିଥିଲୁ ସେଇଠି ଘର ନେଇକି ରହିଲୁ। ପୁଅ ପିଲା ଚାରି ପାଞ୍ଚ ଜଣ ଯାଇଥିଲୁ ଝିଅ ପିଲା ଛଅ ସାତ ଜଣ ଯାଇଥିଲୁ ଏମିତି ଗୋଟେ ଘର ନେଇଗଲୁ। ଗୋଟେ ଘର ନେଲୁ ଯେ ସେ ଭିତରେ ଗୋଟେ ଏସି ରୁମ ଥିଲା ଗୋଟେ ହଲଟେ। ଏସି ରୁମ ରେ ପୁଅ ପିଲା ରହିଗଲେ କମ ତ ସେମାନେ ପୁଅ ପିଲା ରହିଗଲେ। ଆମେ ଝିଅ ପିଲା ହଲରେ ରହିଗଲୁ ରାତିଟା ଖାଲି।
ହଁ।
ସେଇଠି ରହି ଯାଇଥିଲୁ ଆଉ। ତାପରେ ଫାଷ୍ଟ ଇୟରରେ ଇଚ୍ଛା ହେଲାନି ବୁଲଯିବା ପାଇଁ ଭୁବନେଶ୍ୱର ଲାଇନ୍ ଯେହେତୁ କହିଲେ। ଆ ସେକେଣ୍ଡ ଇୟର ଆଉ ସେକେଣ୍ଡ ଇୟର ରେ ଗଲୁ ସମ୍ବଲପୁର।
ନାଇଁ ଆମର କଲେଜ ନଉଥିଲେ ଏବେ ଗୋଟେ ପିଲାଟେ କୋଉ ଗୋଟେ ଜାଗାକୁ ନେଇଥିଲେ ଯେ ବୁଡିକି ସେଇ ପାଣିରେ ମରିଗଲା ତ ସେଇଦିନଠୁ ଆଉ ନଉନାହାନ୍ତି।
ଆ ତମ କଲେଜର ପିଲା ଟା?
ହଁ ମାନେ ଏବେ ଜଷ୍ଟ ରିସେଣ୍ଟ ଟୁ ଇୟର ହବ ମ।
ଓହୋ ତାହିଁ ନା ଆମେ ଗଲୁ ସମ୍ବଲପୁର ସେକେଣ୍ଡ ଇୟର। ତାପରେ ଏବେ ଆକ୍ଚିଆଲି ଆମେ ଫାଷ୍ଟ ଇୟର ରୁ କଥା ହେଲୁଣି ଆ କୋରାପୁଟ ଯିବୁ ବୋଲି।
ହଁ।
କୋରାପୁଟ ଯିବୁ ଯୋଉ କହିଲେ ଫାଷ୍ଟ ଇୟରରେ ପିଲା ନାହିଁ କଲେ କହିଲେ ଏତେ ବାଟ ଦି ଦିନିଆ। ଯିବା ଆସିବା ଏତେ ପୁଣି ଘରେ ଛାଡିବେନି ହେଇ ହେଇ ରହିଲୁ ସେକେଣ୍ଡ ଇୟରରେ ପୁଣି ବାହାରିଲୁ। ପୁଣି ନାହିଁ କଲେ ମାନେ ପିଲା ହେଲେ ତ ପୁଣି ଗୋଟେ ବସ୍ଟେ ଯେହେତୁ ନେବୁ ବସ୍ ଟା ଯେତେବେଳେ ସତୁରି ଅଶି ହଜାର ନବେ ହଜାର ନବ
ହଁ। ହଁ।